ହୋଉ।
ବସିଛି।
ଓହୋ କଣ ଖାଇଛୁ?
ଓ ମୁଁ ଖାଇଛି ଅ କଣ ଟା? ଅମ୍ ଭାତ ଆଳୁ ସିଜା।
ଏଁ ଆଉ କିଛି ହେଇ ନଥିଲା?
ହ ନା ଆଉ ଖାଇଥିଲି ସନ୍ଧ୍ୟା ବେଳେ ଆଁ ଯୋଉ ହେଲା ଚାଉମିନ୍। ହୁଁ
ଚାଉମିନ ଖାଇଥିଲୁ।
ହୁଁ।
ତୁ ବନେଇ ଥିଲୁ ନା କିଣି ଆଣିଥିଲୁ?
ନା ନା ମୁଁ ନିଜେ ବନେଇଥିଲି ନିଜେ ତିଆରି କରିଥିଲି।
ହଁ କେମିତି ତିଆରି କରିଥିଲୁ ଟିକେ କହିଲୁ?
ଅ ଯୋଉଁ କଣ ତ ଗରମ ପାଣିରେ ତେଲ ପକେଇକି ଚାଉ ଯୋଉଁ ଗରମ ପାଣି ଫୁଟିଲା ପରେ ଚାଉମିନ ଟା ପକେଇଦେଲି।
ହୁଁ।
ପକେଇକି ସିଝିଲା ପରେ ତାକୁ ଅ ଛାଣିକି ଆଉ ଛାଣିକି କଣ କଲି ଆ ପିଆଜ ଆଉ ପିଆଜ ଲଙ୍କା ବିଲାତି ଆ ଇଏ କଣ ରସ ଶୁଣ ଅଦାକୁ କାଟି ଦେଇକି ତାକୁ ପୁଣି ତେଲରେ ତେଲରେ ଜିରା ଟିକେ ପକେଇ ତାକୁ ସବୁକୁ ଓ କଷିଦେଲି କଷି ଦେଇକି ତାପରେ ଆ ଚାଉମିନ ମସଲା ଆଉ ସସ୍ ପକେଇକି ତାକୁ ଘାଣ୍ଟିକି ତାପରେ ଚାଉମିନ ଟାକୁ ପକେଇ ଦେଇକି ପୁଣି ସସ ପକେଇକି ମସଲା ପକେଇକି ଘାଣ୍ଟି ଦେଲି। ତାପରେ ଖାଇଲି।
ହଁ ହଁ ମୁଁ ଏବେ ଏବେ ବସିକି ଗୋଟେ କୁର୍କୁୀ ଖାଉଥିଲି।
ଆଛା।
ଜାଣିଛୁ ମୁଁ ଆଜି ଗୋଟେ ଫୁଲ ବନଉଥିଲି ତା ଦେହରେ କେତେ ପ୍ରକାର ସବୁ କଲର ଆଉ ରଙ୍ଗରେ ସେ ସବୁ ଫୁଲ ଆଉ ତା ଦେହରେ ଆମ ଦଉଛନ୍ତି ସୋଲ ଆଉ ଯୋଉଁ ଗଜରା ଆଉ ମାଳି ଆଉ ଯୋଉଁ ଗୋଟେ ହଳଦିଆ କଲର ପାଇପ ଟା ଆସୁଛି ସେଟା ଦୋଉଚୁ ଦେଇକି ତାକୁ ଗୁନ୍ଠି ଦେଲା ପରେ କେତେ ସୁନ୍ଦର ଦେଖା ଯାଉଛି।
ହଁ।
ଆଛା।
ବଢ଼ିଆ।
ତମ ଘରେ ସମସ୍ତେ କଣ କରୁଛନ୍ତି? ସେଇଟା ଏଇ ଏଠି ଯୋଉଁ ଜଣେ ଦଉଛନ୍ତି କରିବା ପାଇଁ ସେଇଠି କରିଥିଲି ଆଉ ତମ ଘରେ ସବୁ କଣ କର ଚନ୍ତି।
ଉ ମା ବସିଛି ବାପା ଖାଉଛନ୍ତି ଆଉ। ତୁ ଆଜି ଦିନରେ କଣ ଖାଇଥିଲୁ?
ମୁଁ ଆଜି ଦିନରେ ଖାଇଥିଲି ଭାତ ଡାଲି ଆଉ ଛୁଇଁଆଳୁ ଭଜା ଆଳୁ ଭର୍ତ୍ତା।
ହୁଁ ହ। ସ। ଫେବ୍ରେଟ ଖାଇବା ବୋଧେ ଆଳୁ ଭର୍ତ୍ତା ଆଉ ସେଇଥିପାଇଁ ଖାଇବା ତ
ଆଉ ତମର ବାଡ଼ି ଅଛି?
ହୁଁ।
ତମ ବାଡିରେ କି କି ସବୁ ଗଛ ଲଗେଇଚ?
ନା ବାଡିରେ ଲେମ୍ବୁ ଗଛ କମଳା ଗଛ। ବିଲାତି ଗଛ ଆଉ ଖ ସଜନା ଗଛ। ଆଉ ନଡ଼ିଆ ଗଛ ଏମିତି ସବୁ କେତେ ଗଛ ଲଗା ହେଇଛି ଆଉ।
ହୁଁ ଆଉ ରଜ ଚୌକ ଯାଇଥିଲୁ ବୁଲିବାକୁ?
ହୁଁ ର ଜଜ ରେ ଗାଁ ବୁଲଥିଲି ଗାଁରେ ଦୋଳି ଖେଳିଥିଲି। ଏମତି ସାଙ୍ଗ ମାନେ ସବୁ ଆସିଥିଲେ ବୁଲଥିଲି ଆଉ।
ହଁ ଆଉ ତମ ତମ ଗାଁରେ କି କି ଦୋଳିିବୁ ଲାଗିଚି?
ପର୍ ପଟା ଦୋଳି ଆଉ ଉ ଚକ୍ରି ଦୋଳି ଏମତି ଆଉ ଆମ ଦିଟା ଏମତି। ଦଉଡି ଲାଗିଥିଲା ସେଇ ପଟା ଦୋଳିର ସବୁ ବାହି ଖେଳିବାକୁ। ଭଲ ଭଲ ଲାଗିଥିଲା ଆଉ।
ଉଁ ହୁଁ।
ତେ କୁଆଡୁ ସବୁ ଲୋକ ଆସିଥିଲେ ସବୁଆଡୁ ଲୋକ ଆସିଥିଲେ।
ହୁଁ।
ଜରରେ ଯାଇଥିଲି।
ମୁଁ ରଜରେ ବୁଲିଛି ତିନି ରଜ ଯାଙ୍କ ବୁଲିଛି। ଏବର୍ଷ ଆସ ଯାଇକି। ଫାଷ୍ଟ ରଜ ଦିନ୍ ଯାଇଥିଲୁ ଯୋଉ ମର୍ତ୍ତ୍ୟ ବଇକୁଣ୍ଟ। ମନ୍ଦିର ଆଉ ମଝି ରଜ ଦିନ ଯାଇଥିଲୁ ଗଡମଧୁପୁର ଯୋଉ ଜଗନ୍ନାଥ ମନ୍ଦିର ଆଉ ରାଣୀ ମହଲ ଆଉ ଲାଷ୍ଟ ରଜ ଦିନ ଯାଇଥିଲି ମହାବିିନାୟକ।
ହଁ ଏ ହଁ।
ଆଉ ଜାଣିଚୁ ଆମ ଯୋଉ ଓଡ଼ିଆ ମାନଙ୍କର ଏବେ ଗୋଟେ ବଡ ପର୍ବ ଆସୁଚି କଣ କହିଲୁ କହିଲୁ
ଆଛା କଣ କହିଲୁ?
ମୁଁ କହିଲି ଆମ ଓଡିଆ ମାନଙ୍କର ଏବେ ଗୋଟେ ବଡ ପର୍। ବସ୍ ଚି କଣ କହିଲୁ?
ଓଡିଆ ମାନଙ୍କର କି ପର୍ବ?
ଯୋଉ ରଥଯାତ୍ରା।
ହୁଁ। ରଥଯାତ୍ରା ହଁ ରଥଯାତ୍ରାରେ, ତୁ କୁଆଡେ କୁଆଡେ ବୁଲିବାକୁ ଯିବୁ?
ନା ମୁଁ ରଥଯାତ୍ରାରେ କୁଆଡେ ଯାଏନା। ଏଇ ଯେଦି ରଥଯାତ୍ରାରେ ଯୋଉ ବାହୁଡା ରେ ଯେଦି ଯାଏ ଯୋଉ ଆମ ଏଇଠି ଯୋଉ ଦିସ୍ ହଁ ସେଇଠି। ସେଇଠି ହିଁ ଦେଖେ।
ଛୁଆ ଛୋଟ ଛୁଆ ତ ଦେଏଖୁନା କରୁଚନ୍ତି ରଥ ପୁରା ବଢିଆ ସେ କରୁଚନ୍ତି ର ଥ ଆମର ଏଠି ଛୋଟ ଛୁଆ।
ହୁଁ ସେ କହିଲୁ ଯୋଉ ଜଗନ୍ନାଥଙ୍କର ରଥର ନାଁ। କଣ?
ନନ୍ଦିଘୋଷ।
ଆଉ ବଳଭଦ୍ରଙ୍କର?
ବଳଭଦ୍ରଙ୍କର ବୋଧେ ଏ ଦେବକୋଷ ନା କଣଟା ସେଇଟା ବଳଭଦ୍ରଙ୍କର କଣ?
ବଳଭଦ୍ରଙ୍କର ହଉଚି ତାଳଧ୍ୱଜ ଆଉ ଯୋଉ ସୁଭଦ୍ରା? ରହୁଚି ଯୋଉ ଦେବଦଳନ।
ହୁଁ ସୁଭଦ୍ରାଙ୍କର ରଙ୍ଗ କୋଉଭଳିଆ କହନି?
କଳା ଆଉ ନାଲି।
ସୁଭଦ୍ରାଙ୍କ ଦେହ ଯୋଉ ସୁଭଦ୍ରାଙ୍କ କ ମାନେ ଦେହର ରଙ୍ଗ?
ଓ ଦେହର ରଙ୍ଗ ହଉଚି ଉଁ ହଳଦିଆ।
ଆଉ ଜଗନ୍ନାଥଙ୍କର ଦେହର ରଙ୍ଗ?
କଳା।
ବଳଭଦ୍ରଙ୍କର?
ଧଳା।
ବଳଭଦ୍ରଙ୍କର ଧଳା।
ହୁଁ।
ହୁଁ ବଳଭଦ୍ର।
ହଁ ବଳଭଦ୍ରଙ୍କର ବା ଧଳା।
ମତ ଶୁବିଲା କଳା।
ନା ନା ଧଳା।
ତୁ ସବୁ କଣ କ ରୋଷେଇ ଶିଖିଲୁଣି ସବୁ?
ହଁଣ୍ଡ ସବୁ ରୋଷେଇ ଶିଖିଚି। ମୁଁ ଟିକେ କସା ରୋଷେଇ ଆମ ଘରେ ତ କୁହନ୍ତିି ମୁଁ ଟିକେ କରେ। ଭଲ ବୋଲି।
ହୁଁ ମୁଁ ଭଜା ଭଜି ଭଲ କରି ମୁଁ ଭଜା ଭଜି ଭଲ କରିଦି ମୁ ଶାଗ ଭଜା, ଆଳୁ ଭଜା ଏମିତି ଭଲ କରିଦେମି ଡାଲମା ବି ଭଲ କରିଦଉଛି। କିନ୍ତୁ ଟିକେ କଷା କଷି ଟିକେ ଆମର ହେଇନି ଆ କିନ୍ତୁ ଥରେ ମୁଁ କରିଥିଲି।
ଧିରେ ହବ ଆଉ।
ହଁ ଥରେ ଯୋଉ ମା ନଥିଲା ମା ନ ଥିଲା ମୁଁ ଥରେ କରିଥିଲି ସୋୟାବିନ୍ ତରକାରୀ। ସେଇଟା ମୋର ଟିକେ କସ କ ମୁଁ ତଥାପି ଭଲ କରିଥିଲି। ସେଇଟା କସର କଷି ତରକାରୀ ଥିଲା ଆଉ ଆଉ କେବେ କରନି କସା କଷି ତରକାରୀ ସେମିତି। ମା କେବେ କର କରି ସବୁ ଙ୍କ କନି ମତେ ସିଏ ରୋଷେଇ କରେ ମତେ ଦେଇ ଦିଏ କି ତୁ କସିଦେ ଆଜ୍ଞା। କସିିଦେ। ତ ସେଇଆକୁ ମୁଁ କସି ଦସେଇଲା।
ହ ହ। ହଉ ଜାଣିଛୁ ଆଉ ଆମର ଯୋଉ
ଆଜି ଆଜି କେତେ ତାରିଖ? ପାଇଲି ଛବିଶ ଛବିଶ। ଛବିଶ ଛଅ। ସେଇ ହବ ଏତିକିଆଉ। ସେଇ ଆସେ ତ ହଁ। ହୁଁ ଭଲ। କଟିଗଲା କି?
ନାଁ।
ହଁ।
ହଉ।
ସେଟା ଉପର ଗୋଟେ କଣ ଅ ବ୍ଲକ୍ କଲ ଆସୁଛି?
ଆବେ ଯୋଉ ଆଉ କଣ କରୁଛୁ ଯୋଉ କଣ ଖାଇଥିଲୁ? ଖାଇବା ସନ୍ଧ୍ୟାବେଳେ କଣ ଖାଇଥିଲୁ?
ସନ୍ଧ୍ୟା ବେଳେ ସେମିତି ବା କହିଲି ଚାଉମିିନ ବାଉମିନ ଏମିତି ଖାଇଥିଲି। ଦିନରେ ଖାଇଥିଲି ପଖାଳ ଭାତ ବିଲାତି ଝୋଳ। ଆଳୁ ଚକଡା ଏମିତି ଖାଇଥିଲି। ଦିନରେ ତାପରେ ଅ ବାରଟାବେଳେ ଖାଇଥିଲି ତାପରେ ବାରଟା ପରେ ଆଉ ଖାଇନଥିଲି ତାପରେ ଏକାଥରେ ସନ୍ଧ୍ୟାବେଳକୁ ଖାଇଲି। ସେ ଚା ଚାଉମିିନ ଗୁରା ମୋର କଣ କହନି ପୁରା ସିଝିଗଲାଜେ ସେ ପେଜ ପେଜ ଭଳିଆ ହେଇଗଲା ପେଜ ପେଜ ଭଳିଆ ହେଇଗଲା ତ ସେଇଆକୁ ମତେ ଭଲ ଲାଗିଲାନି ଟିକେ ଶାନ୍ତି ଲାଗିଲାନି ଟିକେ ମୋର ଟିକେ ଦେଖିନୁ ଦର କଞ୍ଚା ଖାଏ।
ହୁଁ।
ମତେ ଭଲ ଭଲଲାଗିଲାନି ଟିକେ ମୋ ମୁଣ୍ଡ ଟା ବି ବୁଲେଇ ପକଉଛି
ହୁଁ।
ବସଛି ଆଉ। ଚାରିଟାବେଳେ ଆଜି ବର୍ଷା ବର୍ଷା ପକେଇଲା ଯହିଁନଥିଲି ସେମିତି ଘରେ ଥିଲି ଫୋନ୍ ଦେଖୁଥିଲି। ଫୋନ ଦେଖି ଦେଖି ଟୁ ଜିବି ସାରିଦେଇଛି।
ଆଉ ଯୋଉ ତୋର ଯୋଉ ଜଣିଛୁ ଆମ ଓଡିଶାର ଯୋଉ ପ୍ରଧାନ ଯୋଉ
ଖାଦ୍ୟ କଣ ପଖାଳ ବା
ଯୋଉ ଧାନ ହଉଛି ଆମ ଓଡ଼ିଶାର ପ୍ରଧାନ ଯୋଉ ଖାଦ୍ୟ ମାନେ ଧାନ ଚାଷ କରିବା ହେଲେ, ଆମ ଓଡ଼ିଶାର ପ୍ରଧାନ ଆଉ ଖାଦ୍ୟ ହଉଛିି ଭାତ ପଖାଳ ଭାତ ହଁ ଏମିତି ଆମ ଓଡିଶାର।
ରସଗୋଲା ବି ଆମର ଫେମସ
ଆଉ କଟକରେ କଣ ଫେମସ କହିଲୁ?
ଦହିବରା। ଦହିବରା ଘୁଗୁନି ଓଡ଼ିଶାର ସବୁଠୁ ଓଡ଼ିଶାର ସବୁଠାରୁ ଫେମସ ଖାଦ୍ୟ ହେଲା ଦହିବରା ଦହିବରା ତାପରେ ପଖାଳ ଭାତ ପକା ଆଳୁ ପୋଡା ରସଗୋଲା ଏଗୁଡା ସବୁ ଆମର ସବୁ ମିଠା ମିଠି ଆମର ବେଶୀ ଆମର ଏଠି ତୁମ ପ୍ରସିଦ୍ଧ ଏସବୁ
ହୁଁ।
ତତେ ଦହିବରା ଆ ପଖାଳ ଭାତ ନା ମିଠା ଏଇ ତିନିଟା ଭିତରୁ କଣ ଭଲ ଲାଗେ?
ମତେ ବେଶୀ ଟିକେ ଭଲ ଲାଗେ ଯୋଉ ପଖାଳ ଭାତ ତାପରେ ଦହିବରା। ହଁ। ମାନେ ମୁଁ ଖାଏ ଆଉ ଅବି ବେଶିକାଲି ଦହିବରା ହିଁ ଖାଉଛି।
ନା ବେଶୀ ବେଶୀ ତ କହିବାକୁ ଗଲେ ଓଡିଶା ଖାଦ୍ୟ ଗୁରା ସବୁଠି ଡିମାଣ୍ଡ ରହୁଛି ଓଡିଶା ଖାଦ୍ୟ ସବୁଠି
ଆଗେ ମୁ ଆ ଇଏ ହଁ।
କୋରିଆ ର ଗୋଟେ ଏବେ ଗୋଟେ ରିସେଣ୍ଟ ଯୋଉ ଝିଅଟେ ବାହଇଛି ଓଡିଶାର କୋରିଆରେ ଦେଖିଛ ତା ଆସୁଛି ସେ ଯୋଉ କରିବା ପୁଅ ଟା ତାର ତାକୁ ବେଶୀ ମାନେ ଭଲ ଲାଗୁଛି, ଆମ ଓଡିଶାର କଣ କହ ନା ବଡିଚୂରା ଭାବେ ମାନେ ଆମ ଓଡିଶା ଫେମୋସ୍ ଆମର ସ ମାନେ ସବୁଠି ଏବେ କହିବାକୁ ଗଲେ କଣ କହନି ପଖାଳ ତ ସମସ୍ତଙ୍କରଣା ଭଲ ମାନେ ଗୋଟେ ରେଷ୍ଟୁରାଣ୍ଟ ରେ ବି ସବୁ ବଡ ବଡ ରେଷ୍ଟୁରାଣ୍ଟରେ ବି ପଖାଳ ଭାତ ବେଶୀ ଫେମସ ହଉ ମାନେ ସମସ୍ତେଙ୍କି ପଖାଳ ଭାତ ତାଙ୍କୁ ଭଲ ଲାଗୁଛି। ଏମିତି ଗୋଟେ ଆମର ଓଡିଶାର ଫେମସ ଚା।
ହୁଁ। ଆମର ଭଯେମିତି ପୁରୀ ଜଗନ୍ନାଥ ବଡ ଠାକୁର ଆଉ ବଡ ଦାଣ୍ଡ ପୁରୀ ବଡ ଦାଣ୍ଡ ଆଉ ସେମିତି ଆମ ରସଗୋଲା ଆମର ଯଉ କଣ ଆଉ ଓଡିଶାରେ କଣ ରହିଲା ଯେମିତି ଆମର ଖାଦ୍ୟ ଯୋଉ ପଖାଳ ଭାତ। ଆଉ। ଏମତି ସବୁ ଫେମସ ସବୁ ବଡ।
ହଁ ଆସିଗଲି ରେ ଏବେ ଘରୁ କହିବାକୁ ଗଲେ ଗର୍ବର କଥା ଯୋଉ ପଖା ତ କହିଲେ ମାନେ